ହ୍ୟାଲୋ ଶୁଭ ସନ୍ଧ୍ୟା! ନମସ୍ ଶୁଭ ସନ୍ଧ୍ୟା। ନମସ୍କାର ଶୁଭ ସନ୍ଧ୍ୟା।
ହଁ ହା
ଆପଣଙ୍କୁରୁ ମୋରୋ ଆବାଜ ଟା ଶୁବା ଯାଉଚି। ଆପଣଙ୍କୁ ମୋ ଆବାଜ ଟା ଶୁବା ଯାଉଚି।
ଆଜି ଆପଣଙ୍କ ଦିନ ଟା କେମିତି ଯାଇଛି।
ସୁବୁଚି ।
ହାଲୋ।
ହାଲୋ ଆପଣଙ୍କୁ ମୋରୋ ଆବାଜ ଟା ଶୁବା ଯାଉଚି। ହଁ ମତେ ଶୁବୁଛି ଆପଣଙ୍କ ଶବ୍ଦ ଆଉ ଆପଣ ଏ ଶୁଆ ଶୁଇ କରନ୍ତୁନି ଆ ଆପଣ ବସି ପଡନ୍ତି। ଆଉ ଟିକେ ବୁଝି ପାରୁଥିବେ ଆପଣ ହେଁ ହେଁ ହେଁ। ଆଉ ଟିକେ ବେ ବସନ୍ତୁ ଆପଣ ଶୋଇ ପଡୁଚନ୍ତି ପେଟ ବାହାରିଯିବ ଆପଣଙ୍କର ଶୋଇଲେ। ତ ଆପଣ ବସିପାରିବେ ଯାହା ହେଲେ ବି ଆପଣ ଚଲାବୁଲା କରିପାରିବେ ଆ ଆପଣ ବସିପାରିବେ ଆପଣ ଏକ୍ସରସାଇଜ କରିପାରିବେ ବ୍ୟାୟାମ କରିପାରିବେ। ଆପଣ ଟିକେ ଦିନକୁ ଦିନ ମୋଟା ହେଇଯାଉଛନ୍ତି ତ।
ହଁ ହଁ ମୋଟା ପାଇଁ ତ ମୋଟା ହବାଟା ଡିଜିଜ୍ ଟା ଗୋଟେ ମାନେ ରୋ ଗୋଟା ଆମ ଲୋକୋଙ୍କୁ ମାନେ ଭିତୁରୁ ଖାଇବା ଷ୍ଟାର୍ଟ କରୁଚି। ଲୋକୋଙ୍କୁ ମାନେ ଓ ରୋ ମୋଟାପା ଯୋଗୁ ନା ସେମାନେ ଆଉ କାମ କରିବାକୁ କିଛି ଇଚ୍ଛା କରନ୍ତିନି ଗୋଟେ ଜାଗାରେ ପଢିକି ରୁହନ୍ତି। ତାପରେ ଏମିତି ତାଙ୍କ ଶରୀର ହେଇଯାଏ ସେ ଚଲାବୁଲା କରନ୍ତିନି ମୁଁ ପୋଟାପା ଟା ରୋଗୋ
ବୋହୁତ ହିଁ ଭଲ ଆପଣ ମୋଟା ହେଇଛନ୍ତି ଆପଣ ଇଗୋ ହଟ୍ ହେଇଗଲା ବୋଧେ ଆପଣ ଟିକେ ରା ରାଗି ଯାଉଛନ୍ତି ଆଉ ତ ହେଁ ହେଁ ଆଉ ଆପଣ ଆପଣ ଏବେ ମୋଟୁ କେ ହୁଅନ୍ତୁନି ଆପଣ ଠିକ୍ ଅଛନ୍ତି ଆପଣ ଟି କେ ପତଳା ହେଇଯାଆନ୍ତୁ ଭଲ ଦେଖା ଯିବେ ଆପଣ ଆଉ ଆପଣଙ୍କୁ ଝିଅପିଲା ହେଁ ହେଁ ହେଁ ଆଉ ଆପଣ ଜୀ ବୁଝିପାରୁଥିବେ। ଆଜ୍ଞା ଆଉ କେ କେମିତି ଆପଣ କାହା ସହ କଥା ହେଇଚନ୍ତି ଆପଣ ସାଙ୍ଗ ଆଜି ତେଲେଙ୍ଗାନାର ଜଣେ ଜଣେ ଆନ୍ଧ୍ରପ୍ରଦେଶର ଆଉ ଜଣେ ଚିଲିପୋଖରୀ ବସ୍ତି କଥା ହେବେନି ଆପଣ କାହା ସହ
ଉଁହୁଁ କଥାବାର୍ତ୍ତା ସବୁବେଳେ ଚାଲେ ଆମର। ଆଉ ମୁଁ କୋହୁଥିଲି ଯେ ଆପଣ ଯୋଉ ଚାକିରିଟା ଖୋଜୁଥିଲେ ଜ ନକ୍ରି ଆଡକୁ ମାନେ ଚା ଚାକିରି ଖୋଜୁ ସିଲେକ୍ଟ ପାଇଁ ୟାଡେ ସ୍ୟାଡେ ବୁଲିକି ଯାଉଚେ ଆପଣ ଚାକିରୀ ଲାଗିଗଲାଣି।
ହଁ ମୁଁ ଏବେ ଚାକିରୀ ତ କରିନି କିନ୍ତୁ ମୋ ପ୍ଲସ ଟୁ ଆଉ ଏଟା ପ୍ଲସ୍ ଟୁ ସରିଲା ମୋରୋ ଏବେ ମୋରୋ ଏଇଡା ଶହେ ସଇଁତିରିଶ୍ ଟା ଡ୍ରପ୍ ହେଲା ଆକ୍ଚୋଲି। ପ୍ଲସ ଟୁ ବ ସାରି ସାରିବା ପରେ ହଁ ଆଁ ଡ୍ରପ୍ ନେଇ ଥିଲି ଯେଇ ପାଇଁ ଯେହେତୁ ଜଣା ପଡ଼ିଲା ଶହେ ସଇଁତିରିଶ ଟା ଡ୍ରପ ପରେ ମୋରୋ ଯେଇ ପାସ୍ ହେଇଯାଇଚି କିନ୍ତୁ ମୁଁ ଆଁ ଟୁଏଲ୍ଥ ଟିକେ ସେଭେଣ୍ଟି ପର୍ସେଣ୍ଟେ ନଥିଲା।
ଓହୋ ହୋ ଆପଣ ଟ୍ରାଏ କରିନାହାନ୍ତି ମାନେ କୋଉ ଗୋଟେ ଜାଗାରୁ ଡ୍ରପ୍ ନବାକୁ ସେଟା କୁ ଭଲ ହବ ପ ପଢାପଢି ପାଇଁ ବୋହୁତ ସୁବିଧା ହେଇଚି। ମାନେ ହାଣ୍ଡିକ୍ୟାପ ରେ ଆପଣ ଗଣ ଗଣନା ହବ ତାପରେ ଯିବେ ଆ ଜ୍ଞା ଆଜ୍ଞା ସରି ସରି
ଟି ଶାନ୍ତ ହେଇଯାଆନ୍ତୁ ଆପଣ ବୋହୁତ କ୍ରୋଧିତ ଅବସ୍ଥାରେ ଅଛନ୍ତି ଟିକେ ଶାନ୍ତ ହେଇଯାଆନ୍ତୁ। ଆଉ ଆପଣ ପଙ୍ଖା ଲଗେଇକି ବି ଏତେ ଜୋର ଚିଲୋଉଚନ୍ତି ଟିକେ ଶା କାନ୍ତ ହେଇଯିବେ ତ ବହୁତ ହିଁ ଭଲ ହବ। ଆପଣଙ୍କ ପାଇଁ ହଁ ଆଉ। ଆପଣ ଖାଦ୍ୟ ଗ୍ରହଣ କରୁଥିବେ, ଜଳଖିଆ କଣ ଗ୍ରହଣ କରିଥିଲେ? ଆଜି ସ
ଆ ଜଳ ଜର ଜଳଖିଆ ମୁଁ ଇଟିଲି, ବରା ଖିଆ ହେଇଛି। ସିଙ୍ଗଡ଼ା ଆଉ ଆଳୁଚପ, ପିଆଜି ଆଉ ଘୁଗୁନି ଟା ମସ୍ତ କରିଥିଲା ସେ ଲୋକ ଟେ। ଖାଇକିରି ଆଉ ଆର
ହଁ ମୋ ବାଗିଆ ସୁସ୍ୱାଦୁ ଖାଦ୍ୟ ଆପଣ ଖାଉଛନ୍ତି। ଆଉ ଆପଣ ଇଟିଲି ବି ଖାଇପାରିବେ, ଆପଣ ତେଲ ଜିନିଷ ଟିକେ ଖାଇବେନି। ଯେହେତୁ
ହୁଁ ଯେମିତି ମୋର ମୋଟା ହବାଟା ଅଛି ନା ଆଜ୍ଞା।
ଆଉ ଟିକେ ଚଲାବୁଲା କରନ୍ତୁ, ସକାଳେ ଦୌଡା ଦୌଡି କରିବାକୁ ଯାଆନ୍ତୁ। ତା ପରେ ହଁ ଟିକେ ଭଲ ଖାଦ୍ୟ ଖାଆନ୍ତୁ, ତାପରେ ଟିକେ ମୋବାଇଲରେ ଆପଣ ଅ କିଛି ପାଠ ପଢା ବିଷୟରେ ଦେଖନ୍ତୁ। ଆଉ ଆଉ ତାପରେ ପ ଆପଣ ବିଦ୍ୟାଳୟ ମହାବିଦ୍ୟାଳୟ ଯାଆ ନ୍ତୁ, ସେଠି ଆପଣ ସାଙ୍ଗସାଥି ମାନେ ଯଦି ବୁଲାବୁଲି କରନ୍ତୁ। ଆଉ ତାପରେ ପୁଣି ଘରୁକୁ ଆସନ୍ତୁ। ଆଉ ଘରେ ଶୋଇକି ଟିକେ ଆ ଟିଭି ଦେଖନ୍ତୁ, ଆଉ ତାପରେ ଟିକେ ଫ୍ରି ହେଇକି ପୁଣି ମଧ୍ୟାହ୍ନ ଭୋଜନ ଖାଆନ୍ତୁ। ତ ଏମିତି କରନ୍ତୁ। ଆପଣ ତାପରେ ସନ୍ଧ୍ୟାବେଳେ ଆପଣ କୋଉଠି ଆପଣ ଖୋଲା ଗଡିଆ ଥିବ ବୁଲିବାକୁ ଯାଇପାରିବେ, କିଣିବାକୁ ଯାଇପାରିବେ, ହଁ ବୁଝଛନ୍ତି ଆପଣ? ବୁଝଛନ୍ତି ବୁଝ ହଁ ଆଉ। ଆ କୁହନ୍ତୁ ଆଜି ଆଉ। ସନ୍ଧ୍ୟାବେଳେ କୁଆଡେ ଯିବାର ଅଛି ଆପଣଙ୍କର? ଯିବେନି ଆଉଥରେ ଆପ
ହଁ ସ ସନ୍ଧ୍ୟା ବେଳେ ଯିବାର ଅଛି, ମୋର ସାଇନ୍ସ ପାର୍କ ଯିବାର ଅଛି। ତାପରେ ମ୍ୟୁଜିଅମ ଟିକେ ଯିବି।
ହଁ ଆ ଆପଣ ଆପଣ ବନ୍ଧୁଙ୍କୁ ନେଇପାରିବେ, ଆପଣ ଯାଇପାରିବେ। ଆପଣ ଆ ଟିକେ ଦେଖନ୍ତୁ, ବସ୍ ତ ସବୁଆଡେ ଯାଉଛି। ଆଜି କାଲି ଆଉ। ହଁ ତ ଆପଣଙ୍କ ଭଲ ସା ପ୍ୟାଣ୍ଟ ଟିକେ ପିନ୍ଧି ସେଣ୍ଟ ଫେଣ୍ଟ ପକେଇ ଆପଣ ଯାଆନ୍ତୁ। ଆଉ ଆପଣ ଯଦି ଏମିତି କୂପମଣ୍ଡୁକ ହେଇ ଘରେ ବସିବେ, ବହୁତ ସେଥି ପାଇଁ ଖରାପ ସେଇ ଜିନିଷ, ଆପଣ ଟିକେ ବାହାରୁ ବାହା କୁହନ୍ତୁ ଆଉ ଆପଣ କେତେ ଦିନ ଆଉ ବାପା ମାଙ୍କ ପାଖରେ ରହିବେ? ଏମିତି ହେଇକି, ଟିକେ ବାହାର ଦୁନିଆରେ ବୁଲନ୍ତୁ ଆପଣ ଟିକେ। ଅନୁଭୂତି ଗ୍ରହଣ କର ଆଉ ମୁଁ ବୁଝେଇଲିି ଟି। ଆପଣ ବାପା ମାଙ୍କ ଚରଣ ତଳେ, ବାପା ମାଙ୍କ କଥା ମାନି ଚଳୁଛନ୍ତି। ବହୁତ ହି ଭଲ ଜିନିଷ, କିନ୍ତୁ ଏତେ ବି ଭଲ ନୁହଁ। ଆ ଆପଣ ଟିକେ ହଁ ଟିକେ ଅ ଇଏ ବୋକା ଟାଇପର ହେଇଯିବେ। ତ ଆପଣ ବହୁତ ଚାଲାକ ଅଛନ୍ତି। କିନ୍ତୁ ଟିକେ ବାହାରେ ବୁଲିଲେ ଭଲ ହବ, ମୋ ଅନୁସାରେ। ମୋ ମତାମତ ଆପଣଙ୍କୁ କେମିତି ଲାଗୁଛି କୁହନ୍ତୁ?
ଆଜ୍ଞା। ଆପଣ ଜାଣିଛନ୍ତି ଯେ, ଆମ ଶରୀରରେ ପଚସ୍ତରୀ ଭାଗ ଜଳ ଅଛି।
ହଁ ଆପଣ ଆଗେ କୁହନ୍ତୁ ହଁ।
ସେଇ ପଚସ୍ତରୀ ଭାଗ ଜଳକୁ ମେଣ୍ଟେନ କରିବା ପାଇଁ, ଦିନକୁ ଚାରି ଲି ଟର ପାଣି ପିଇବାକୁ ପଡିବ।
ହଁ ଆପଣ ଜାଣି ଆପଣ ଜାଣିପାରୁଥିବେ, ସୂର୍ଯ୍ୟ ଦେବ ଟିକେ ଜୋସିଲା ରହୁଛନ୍ତି ମୁଡରେ ଟିକେ ରହୁଛନ୍ତି, ତ ସେ ଟିକେ ଟାଣି ଦଉଛନ୍ତି। ଆହିଁ ହିଁ।
ଓ ହୋ ଠିକ ଅଛି ଆପଣ ଟିକେ ଖରା ଟାଇମ ରେ ଘରୁ କମ ବାହାରନ୍ତୁ ନହେଲେ ଟାନିଂ ପଡିଯିବ ଆପଣଙ୍କ।
ହଁ ମୁଁ ମୋର ହେ ଟେନସନ ଏତେ ନାହିଁ ଆପଣ ଟିକେ ଟେନ୍‌ସନ୍‌ କରୁନି ମୋର ଯୋଉ ପ୍ଳାନିଙ୍ଗ ହେଇଯାଇଚି ଅନେ ଆଉ ତ ମୁଁ ଯାହାବି ହେଲେ ଓଦା ଗାମୁଚ୍ଛା ଟିଏ କି ଆଉ ଛତା ଗୋଟେ ଓରାଏସ୍ ପାଣି ପଇଡ ପାଣି ଆଉ ଚଷ୍ ଷମା ଗୋଟେ ଆଉ ଗୋଟେ ସନଗ୍ଲାସ ଆଉ ଗୋଟେ ରେନକୋଟ ଆଉ ଗୋଟେ ସୁ ସୁଇଟରନେଇକି ମୁଁ ଯାଉଛି। ଆଉ ସନସ୍କ୍ରିନ୍ ଟିକେ ଲଗେଇଛି ହଁ ଆଉ କୁହନ୍ତୁ ଆପଣ ଆପଣ ବାହାରନ୍ତି କି ଏତେ ଖରା ବାହାରୁ ନ ଥିବେ ଆପଣ? ହଁ ଆଉ
ଆଉ ଆପଣ ଆଜି କଣ ଖାଦ୍ୟ ଗ୍ରହଣ କରିଥିଲେ?
ଆଜି ମୁଁ ଖାଦ୍ୟରେ ଆ ଖରାବେେଳେ ଦୋସା ଖାଇଛି ଆଉ ସ ସକାଳେ ଭାତ ଡାଲି ଆଉ ଆମ୍ବୁଲ ରାଇ ଆଉ ପନିର ତରକାରୀ ଖାଇଥିଲି ଖରାବେଳେ ଦୋସା ଖାଇଛି। ହ
ଆପଣ ଜାଣିଛନ୍ତି ଦୋସାର ଯୋଉ ରେସିପି ଟା କେମିତି ତିଆରି ହୁଏ କହିପାରିବେ ମତେ ଟିକେ
ହଁ ମତେ ଜଣା ଅଛି କିନ୍ତୁ ମୁଁ ଆପଣଙ୍କୁ କାହିଁକି କହିବି ଆପଣ ବିରି ଚାଉଳ ନେଇକି ବାଟି ପାରିବେ ମୁଁ କିନ୍ତୁ ଆପଣଙ୍କୁ କାହିଁ କହିବି
ବିରି ଚାଉଳ ସହିତ ମୁଗ ଡାଲି ସରି ବିରି ଚାଉଳ ସହିତ ତାଲି ବି ଟିକେ ପଡେ
ହଁ ଆଉ ଡାଲି ବି ପଡେ ବହୁତ ହିଁ ଭଲ ଆପଣ ଜାଣିଛନ୍ତି ଆପଣ କେବେ ଦୋଷ ଆ କରିକି ଆପଣଙ୍କ ବନ୍ଧୁ ମାନଙ୍କ ଭିତରେ ବାଣ୍ଟନ୍ତୁ ନିଜେ ଖାଆନ୍ତୁ ଆଉ କେବେ କରନ୍ତି ସେମିତି ଯଦି ଆପଣ ଜାଣିଛନ୍ତି ଜଦି
ବନ୍ଧୁ ବାନ୍ଧବକୁ ଦେଲେ ଆଜ୍ଞା ଆଜ୍ଞା
ଆପଣ ବିରିୟାନୀ ଜାଣିଛନ୍ତି ମତେ ମତେ ବିରିୟାନୀ ରେସିପି କହିପାରିବେ ଆପଣ ବିରିୟାନୀ ରେସିପ୍
ହଁ ବିରିୟାନୀ ରେସିପି ଟା ମୁଁ ଆପଣଙ୍କୁ ଭଲରେ କହିପାରିବି ଆପଣ ବିରିୟାନୀ ଚାଉଳ କିଣିବେ ସେଇଟାକୁ ଆପଣ ବିରିୟାନୀ ଚାଉଳଟାକୁ ବିରିୟାନୀର ଯୋଉ ଗୋଟା ମସଲା ଅଛି ପାଣିରେ ପକେଇବେ ପାଣି ଟା ଫୁଟିଲା ବେଳେ ଆସିବ ଆପଣ ସେଥିରେ କେଉଡା ୱାଟର ଗୋଲାପ ଜଳ ପୋଦିନା ପତ୍ର ଧନିଆ ପତ୍ର ଟିକେ ପକେଇବେ ତାପରେ ଚାଉଳ ପକେଇକି ତାକୁ ଫିଫ୍ଟ ପ୍ରସେଣ୍ଟ ପର୍ଯ୍ୟନ୍ତ ଫି ଫିପ୍ଟିରୁ ସେଭେଣ୍ଟି ହଁ ଚାଉଳ ନାଇଁ ଚାଉଳ ଟା ଆପଣ ଧୋଇବେନି ଆପଣ ନିଜର ଟିକେ ସ୍ଵଚ୍ଛତା ମେଣ୍ଟେନ କରିବେ ଆଜ୍ଞା ନାଇଁ ନାଇଁ ମୁଁ କ୍ରୋଧିତ ହଉନି ନାଇଁ ନାଇଁ ଶୁଣନ୍ତୁ ଆପଣ ସେଭେଣ୍ଟି ପରସେଣ୍ଟ ପାଖାପାଖି ଚାଉଳ ଟାକୁ ରୋଷେଇ କରିବେ ମାନେ ସେ ଟିକେ ହାତରୁ ଚିପିଲେ ଚିପି ହେଇ ଯାଉଥିବେ ସେଇଭଳିଆ ରଖିବେ। ଆପଣ ଏପଟେ ଚିକେନ ଟାକୁ ମାନେ ମସ୍ତ କରି କଷିବେ। ଚିକେନ ଉପରେ ବିରିୟାନୀ ମସଲା ଟା ପକେଇ ତାକୁ ଫିଣ୍ଟିଦେବେ।
ମୁଁ କହିଲି, ଆପଣ ମ୍ୟାରିନିଟ କରନ୍ତିନି ବୋଧେ ଚିକେନ୍ ମ୍ୟାରିନେଟ କରିଥାନ୍ତେ ଆପ
ଧୋଇ ବି ନଥିଲି ଅଧୁଆ ଚିକେନଟାକୁ ରୋଷେଇ କଲେ ଭଲ ହବ ତାରଯୋଉ ରକ୍ତଟା ସେଇଟା ସି ଜି ଯିବ ସେଟା ଠିକ ରହିବ ଅଧୁଆ ଚିକେନ ଖାଇଲେ ଠିକ୍ ଅଛି ଆପଣ ଯଦି ଚିକେନ ଟାକୁ ଧୋଇବେ ତାପରେ ସେ ଯୋଉ ବକ୍ଟେରିଆ ଗୁଡା ଥାଆନ୍ତି ସେଇଟା ବେସିନ ରେ ଲାଗିଯିବ। ସେଗୁରା ପୁରା ଅସନା କରିଦବ ଆଉ ରୋଗ ହବାର ବହୁତୁ ସମ୍ବାବନା ତ ଆପଣ ଅଧୁଆ ଚିକେନ ରୋଷେଇ କରିବେ ଆପଣ ସବୁବେଳେ। ଆଜ୍ଞା ଆଜ୍ଞା
ହୁଁ ଆଉ ଆପଣ କେବେ ମ୍ୟାରିନେଟ କରିଛନ୍ତି ନା ମ୍ୟାରିନେଟ ବି କରନ୍ତିନି ଆପଣ। ଡେ ଦିଟି ଆଣ୍ଡ୍
ହଁ ମ୍ୟାରିନେଟ ନକଲେ କେମିତି ହବ ମ୍ୟାରିନେଟ କରିବା ପାଇଁ ଆପଣ ଚିକେନ ଅ ଅଦା ରସୁଣ ପେଷ୍ଟ ଲୁଣ ତାପରେ ହଳଦୀ ଗୁଣ୍ଡ ନାଲି ଗୁଣ୍ଡ ଦହି ଆଉ ହେମ୍ ପକେଇକି ଆ ତାକୁ ଟିକେ ଚକୁଡି ହାତରେ ଯୋଉ ମସଲେଇକି ଗୋଟେ
ଆଳୁ ଚଟଣୀ ନୁହଁ ସେ ଚେନ ଆଜ୍ଞା, ହଁ ସେ ଆଳୁ ଚଟଣୀ ନୁହଁ ଆପଣ ଚକୁଡି ବି କାହିଁକି ତାକୁ
ନାଇଁ ମାନେ ଚକୁଡିଆ ମାନେ କଣ ଟିକେ ତାପରେ ମାନେ ଭଲରେ ତାକୁ
ହଁ ବହୁତ ହି ଭଲ ଜାଣିଛନ୍ତି ଆପଣ ଆଉ ରୋଷେଇ କରିପାରିବେ ଏତେ ତେଲ ଗରମ କରି ପିଆଜ ଲଙ୍କା ପ ତାପରେ ଚେ କ ଆପଣ ଭାତ ଉପରେ ବାମ୍ଫ ଦେଇପାରିବେ ଆଉ ବହୁତ ଯି ଭଲ ଆପଣ କହୁଛନ୍ତି, କେବେ ବୋଧ ଆପଣ କରନ୍ତୁ, ଆଉ ଆପଣଙ୍କ ମିତ୍ରଙ୍କୁ ଦେଖନ୍ତୁ ମୁଁ
ହଁ ହଁ ହଁ ମୁଁ ମୋ ସାଙ୍ଗ ମୋ ସାଙ୍ଗ ମିତ୍ର ଆସ୍ତୁଷ ସହିତ ମୁଁ ସେୟା କରେ ସବୁବେଳେ ରୋଷେଇ। ସିଏ ବି ଭଲ ରୋଷେଇ ଜାଣିଛନ୍ତି, ଆମର ଟିକେ ଭଲ ପଢେ ତାଙ୍କ ସହିତ
ହଁ ତ ଆପଣ କେବେ ଯୋଜନା କରନ୍ତୁ, ଆଉ ଯିବେ ଆପଣଙ୍କ ସାଙ୍ଗ ଯିବେ, ଆଉ ମୁଁ ଯିବି ଆଉ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗିଲା, ଆପଣଙ୍କ ସହିତ କଥା
ନେବେ ଆଉ ହଁ ଶୁଭ ସନ୍ଧ୍ୟେ!
ରଖନ୍ତୁ ଆପଣ।